କଣ ବନ୍ଧୁ ସବୁବେଳେ ବନ୍ଧୁ ବନ୍ଧୁ କହି ବନ୍ଧୁକୁ ଭୁଲି ଯାଉଚ। ଏରା ଭୁଲ୍ କଥା।
ନାଇଁ ଆଜ୍ଞା ମୁଁ ଟିକେ କାର୍ଯ୍ୟ ବ୍ୟସ୍ତ ଥିଲି ତ ବୁଝିଲେ।
ହଁ ହଁ।
ଆ ସେଥିପାଇଁ ଆପଣଙ୍କ ସହ ଯୋଗାଯୋଗ କରିପାରୁ ନଥିଲି ସମ୍ପର୍କ ହଁ ରହୁନଥିଲା। ଆପଣ ତ ଯେତେ ଯାହା ଯେ ଆଜି ଯୋଗାଯୋଗ କରିବାରେ ସକ୍ଷମ ହୋଇଚନ୍ତି।
ଶୁଣ ଶୁଣ ମୁଁ ଯୋଗାଯୋଗ କରିବା ସକ୍ଷମ ନୁହଁ। ମୁଁ ଟିକେ ଏଇ ଯାଇ ଥିଲି ବୁଲାବୁଲି କରିବାକୁ ରଜ ବେଳେ। ଟିକେ ଯାଇଥିଲି ପୁରୀ ଫୁରୀ ବୁଲିକି ଆଇଲି। ଆ ପୁରୀରେ ଭଲ ଭଲ ସମୁଦ୍ର ଫମୁଦ୍ର ଅଛି ଗାଧେଇଲୁ, ଛୁଆ ଫୁଆ ବୁଲିଲେ ଆଉ କୋଣାର୍କ ଯୋଉ ଅ ଛି ଆମର ସୂର୍ଯ୍ୟ ମନ୍ଦିର ସେଠିରେ ବି ଆମେ ବୁଲିବାଲିକି ଆଇଲୁ। ଆ ଆପଣ କେବେ ଯାଇଛନ୍ତି ନା ଯାଇନାହାନ୍ତି
ବନ୍ଧୁ ଆପଣ ଙ୍କ କଥାଟା ଟିକେ ଶୁଭୁନାହିଁ ଭଲ କି।
ଶୁବୁଚି ବନ୍ଧୁ। ଆପଣଙ୍କ କଥାଟା ଟିକେ ଭଲ କି ଶୁଭୁନାହିଁ ମତେ। ଆଜ୍ଞା ଆପଣ ଯୋଉ ଯାଇ ଥିଲେ କହିଲୁ, ଆଜ୍ଞା ଯୋଉ ପୁରୀ ଯାଇଥିଲେ ବୁଝିଲେ ପରିବାର ସହ ହିଁ ଯାଇଥିଲେ।
ହଁ ପରିବାର ସହ ଯାଇଥିଲୁ। ବୁଲିିବାଲିକି ଆଇଲୁ। ଛୁଆ ବୁଲିଲେ ଆମେ ବୁଲିଲୁ। ଏଇ କୋଣାର୍କ ମନ୍ଦିର ଯୋଉ ଆମର ସୂର୍ଯ୍ୟ ମନ୍ଦିର ବି ବୁଲିଲୁ। ତମେ କେବେ ଯାଇଚ ନା ଯାଇନ ସେ ଯାଗାକୁ?
ଆଜ୍ଞା ହଁ ମୁଁ ପ୍ରାୟ ବିଗତ ଦୁଇ ତିନି ବର୍ଷ ତଳେ ଯାଇଥିଲି। ବର୍ତ୍ତମାନ ତ ଯାଇପାରିନି ଆଉ।
ଓହୋ। ଆପଣ ବୁଲିଚନ୍ତି ତାହେଲେ ନା?
ଆଜ୍ଞା ଯାଇଥିଲୁ ଆଜ୍ଞା। ଏ ବହୁତ ବର୍ଷ ହେଇଯିବ ଆଜ୍ଞା।
ଅ ପ୍ରଥମେ ମୁଁ ବି ଯାଇଥିଲି ଆମର ଯାନ୍ତି ବିଦ୍ୟାଳୟ ବିଦ୍ୟାଳୟ ଲୋକ ସାର୍ ମାନେ ନେଇକି ଯାଆନ୍ତି, ସେ ଟାଇମରୁ ଯାଇଚି। ମୋର ମିଶିକି ଆଠ କି ଦଶ ଥର ହେଇଯିବ ମନ୍ଦିର ବୁଲିବା।
ଭଲ ଭଲ ଆଉ। ଆପଣଙ୍କ ଡୋରି ଲାଗୁଚି ତାହେଲେ ଆଉ।
ଆପଣ ଏବେ ସବୁବେଳେ ତ ଯାଉଛନ୍ତି। ମୁଁ ଜାଣୁଚି ଆପଣ କେତେବେଳେ ଫାଙ୍କା ପାଇଁ ଯାଇଁକି ଛୁଆଙ୍କୁ ନେଇ ବୁଲେଇ
ଆଜ୍ଞା ଆଜ୍ଞା। ଆଜ୍ଞା ଯିବା ଯିବା ପୁଣି ଯିବା, ଡୋରି ଲାଗିଲେ ଯିବା ରଥଯା ତ୍ରା ଆସୁଚି, ଆଉ ଦଶ ପନ୍ଦର ଦିନ ଭିତରେ ପ୍ରାୟ ପଡିବ।
ଇଏ ଦିନେ ପଡିବ। ମୁଁ ତ ଏଇ ଘର ପାଖରେ ଟାଣି ଦିଏ। କାରଣ ଭିଡ ଭିଡ ଅଛି ବହୁତ ମାତ୍ରାରେ ଲୋକ ଆସନ୍ତି ସେ ଜାଗାକୁ।
ନା ଆଜ୍ଞା ରଥଯାତ୍ରା ଦିନ ଆମ ଗ୍ରାମରେ ବି ରଥ ଟଣା ହୁଏ ବୁଝିଲେ। ଛୋଟିଆ ଆକାରରେ ହୁଏ ଗ୍ରାମବାସୀ ମାନେ ଯାଇ ଟାଣୁ। କିନ୍ତୁ ପରେ ଯୋଉ ଗୁଣ୍ଡିଚା ଯୋଉ ବାହୁଡା ଯାତ୍ରା ବେଳେ ଆଉ ସୁନାବେଶ ବେଳେ ଆମେ ପୁରୀ ଯାଉ।
ପୁରୀ ତାପରେ ରଜ ପ କେ ରଜ ତମର ପୁଣି କେମିତି କଟିଲା? ଆମେ ସିନା ଏଇଠି ଯାଇଥିଲୁୁ ସିଆଡେ। ତମର କେମିତି କଟିଲା।
ଆଜ୍ଞା ଆମେ କଣ ଆମ ଗ୍ରାମ ରେ ଆଉ ପୂର୍ବରୁ ରଜ ପୁରା ମଉଜ ମସ୍ତିରେ ପାଳନ କରାଯାଏ ବୁଝିଲେ।
ହଁ।
କିଛି ବର୍ଷ ହବ ରଜଟା ଗାଁରେ ଆଉ ପାଳନ କରି ହଉନି। ଆ ପିଲାମାନେ ତ ସବୁ ବାହାର ଗାଁକୁ ପଳେଇଲେ ବୁଲାବୁଲି କରିବା ପାଇଁ ବାହାର ଗାଁରେ ମହୋତ୍ସବ ହଉଥବ ସେଠିକି ପଳଉଛନ୍ତି ଦେଖିବା ପାଇଁ ବୁଝିଲେ?
ହ
ଆଉ ନିଜ ଗାଁରେ କିଛି ଗୋଟେ କଲେ ହବ ନା ହଁ ସବୁଦିନ ନ ରହିଲ ନାଇଁ ଗୋଟେ ଦିନ ତମକୁ ଯା ବସିିବାର ଆଜ୍ଞା ଆଜ୍ଞା।
ଶୁଣ ଶୁ ମୋ କହିବା ମାନେ ତମେ ଯୋଉ ଗାଁରେ ଆପଣଙ୍କ
ବନ୍ଧୁ ଆପଣ କ
ଆ ଦୌଡ଼ିିବାଇ
ଆପଣଙ୍କ କଥା ଟିକିେ ଝାପ୍ସା ଝାପ୍ସା ଶୁଭୁଛି। ଆଜ୍ଞା ଦୋଳି ଲାଗିନି ଜମା ହେମତି ଲାଗିନି। ଆଜ୍ଞା ଟିକେ ବାହାରକୁ ପଳେଇଲେ ଭଲ ହୁଅନ୍ତା।
ତ ଆଜ୍ଞା ବାହାରେ ଅଛି।
ଆଜ୍ଞା ପାଣିପାଗ ଇଏରୁ ବୋଧେ ଏନ୍ତି ହେଉଛି ନାଇଁ? ବାହାରେ ଅଛି ଆଜ୍ଞା ବାହାରେ
ଆଉ ମୁଁ ବି ବାହାରେ ଅଛି ଆଜ୍ଞା ଆପଣଙ୍କ ଏଇ ଯଉ ବର୍ଷାଟା ହଉନି ସେଇଠୁ ଅସୁବିଧାର ସମ୍ମୁଖୀନ ହଉ ବୁଝିପାଇଲେ?
ଆଜ୍ଞା ଆଜ୍ଞା ଏବେ ଏବେ ଠିକ ସୁବିଲା ଆଜ୍ଞା।
ଅ ହ ଆଉ ରଜରେ କୁଆଡେ ଘରଫର ଲୋକ ଯାଇନାହାଁନ୍ତି ବୁଲିବାକୁ ନା ଏମତି?
ହ ଏଇ ପ୍ରଥମ ରଜଦିନ ତ ଆମର ଯୋଉ ପିଠା ପିଠା ପଣାରେ ଆଜ୍ଞା ମାତିଥିଲୁ ବୁଝିଲେ?
ଥ ଦିନ
ଆପଣ ରଜର ପୀଠା ଖାଆନ୍ତି ନା?
ହଁ।
ଆଜ୍ଞା ଆମର ତ ଏଣ୍ଡୁରି ପିଠା ହେଇଥେଲା ପୋଡ଼ ପିଠା
ହେଲେ ମାନେ ଅଳ୍ପ ହଁ
ଆ ଏଣ୍ଡୁରି ପିଠା ପୋଡ ପିଠା ହେଇଥିଲା। ଆଜ୍ଞା।
ଓ ଏ ମଣ୍ଡା ପିଠା ଆଉ ଏମିତିରେ ଆରିସା ପି ପିଠା ଏମତି ତିଆରି ହୁଏ ଆଉ ଏଇଟା ପରମ୍ପରା ଆଉ। ଯାହାହେଲେ ବି ରଜତ ତିନି ଦିନ ତ ପାଳନ କରାଯାଏ।
ଆଜ୍ଞା ଆଜ୍ଞା।
ଓହୋ।
ଆଉ ହେନ୍ତି ଆଉ ଦ୍ଵିତୀୟ ରଜ ଦିନ
ହ ତନ ଜାମା ପତର ହେଇଥିଲା?
ଆଜ୍ଞା ନୂତନ ପୋଷାକ ପିନ୍ଧିଥେଲୁ। ବୁଲାବୁଲି କରିବା ପାଇଁ ଯାଇଥାନ୍ତୁ ପ୍ରଥମ ରଜ ଦିନ ପିଠା ପଣା ଖାଇସାରିଲା ପରେ ବର୍ଷା ହେଲା ବୁଝିଲେ?
ହଁ ସିଏ ବି ଆମ ଆଡେ ବି ବର୍ଷା ହେଲା। ଆଉ କଣ କରିବା। ବର୍ଷାର ସମ୍ମୁଖୀନ ହେଲୁ। ମଝିଦିନ ଟିକେ ଭଲ।
ହଁ, ମଝି ଦିନ। ଆପଣଙ୍କୁ ଥଣ୍ଡା ହେଇଯାଇଛିି ବୋଧେ ବନ୍ଧୁ?
ଖାଲି ଶେଷ ଦିନ ତ ଯଉ, ଯଉ ମାତ୍ରାରେ ବର୍ଷା ଟିକେ କୁହନା। ଆମେ ଟିକେ ଏଠି ନଥିଲେ ବୋଲି ସେଠି ଟିକେ ଚାଲି ବୁଲି ପାରିଲୁ। ଏଇଠି ଏଇ ଗାଁରେ ସୁଣିଲା ବେଳୁ ଫୋନ କଲା ବେଳୁ ଯୋଗାଯୋଗ କଲା ବେଳକୁ ବର୍ଷା ଜୋର ମାତ୍ରାରେ ହଉଛି। ବୁଝିପାରିଲେ?
ହଁ, ସମଗ୍ର ଓଡିଶାରେ ଆଜ୍ଞା ହେଇଥିଲା। ବୁଝିଲେ? ଆ ରଜ ଟା ରଜ ଭଳିଆ ହେଲାନି ଏ ବର୍ଷ। ଦେଖିଆ ଆର ବର୍ଷକୁ କଣ ହଉଛି ଆଜ୍ଞା ଆ।
ହଁ, ପୁଣି ଆର ବର୍ଷ ଯେ। ଏଇ ବର୍ଷ ସିନା ଟିକେ ମସ୍ତି, ମଜା କରିଥିଲେ ଭଲ ହେଇଥାନ୍ତା। ଆଉ ପୁଣି ଗୋଟେ ବର୍ଷ ଏଇନା ଦେଖିବାକୁ ପଡିବ ନା, ବରଷକୁ ଥରେ ଆଇଛି। କିଛି ଦିନ ପାଇଁ, ବୁଝି ପାଇଲେ?
ଆଜ୍ଞା। ଆମେ ତ ଏ ଫାଷ୍ଟେ ପ୍ରଥମ ଦିନ ପିଠାପଣାରେ ଗଲା ଆଉ ଆ ପାଖ ଗାମକୁ ଭ୍ରମଣରେ ଯାଇଥିଲୁ, ଯେହେତୁ ଆମ ଗାଁରେ ଦୋଳି ଲାଗିନଥିଲା ବୁଝିଲେ କି? ଯାଇଁକି ସମସ୍ତେ ଖଣ୍ଡେ ଖଣ୍ଡେ ରଜ ପାନ ପାଟିରେ ପୂରେଇ
ଯୋଉଠିକି ଆମର, ହଁ। ଆପଣ ବୋଧେ ସେ ତଳ ଏରିଆକୁ ଯାଇଥିଲେ? ଜଣାପଡୁଛି। ହଁ, ହଁ, ସେଇଠି ମୁଁ ଏ ବି ଭାବୁଥିଲି ମୁଁ ଏ ବର୍ଷ ଯିବାକୁ ଭଲ ହେଇଥିଲା? ହ୍ୟାଲୋ। ହ୍ୟାଲୋ। ହଁ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।